ବନ୍ଧୁ ନମସ୍କାର। ଆଉ ବନ୍ଧୁ ଭଲ ତ ସବୁ?
ଆଜ୍ଞା, ସବୁ ଭଲ। ଆଚ୍ଛା ବନ୍ଧୁ, ମୁଁ ଏଇଆ ପଚାରିବା ପାଇଁ ଚାହେଁ ଯେ ରଥଯାତ୍ରା କାମ ଏର୍ଯ୍ୟନ୍ତ କେତେ ବାଟ ଗଲାଣି?
ହଁ ବନ୍ଧୁ ସେଇ କଥା ତ ଚାଲିଛି ଆଉ, ମୁଁ ପୁରୀ ଯାଇଥିଲି ବନ୍ଧୁ ଯେ ବୁଝିଲ।
ଆଜ୍ଞା।
ଆଉ ହଉଛି ପୁରୀ ରୁ ଉ ଉ ରଥ୍ ରଥଯାତ୍ରା ଖଳାରେ ମୁଁ ଟିକେ ଦର୍ଶନ କଲି, କେତେ ବାଟ ଚାଲିଛି ଠାକୁରଙ୍କ ଦର୍ଶ ଦର୍ଶନ କରିକି ଆସିଛି। ବୁଝିଲ ବନ୍ଧୁ?
ଆଜ୍ଞା।
ଆଉ ରଥ ଖଳା ତ ଚାଲିଛି ଶୁଭ ଦିଆହେଲା ଅକ୍ଷୟ ତୃତୀୟାରେ ରଥ ଖଳାରେ ବୁଝିଲ ବନ୍ଧୁ। ଆଉ ହଉଛି ତାପରେ ଏବେ ତ କାମ ଚାଲିଛି ବହୁତ ଜୋର ଶ୍ ଶର ରେ ଆଉ ଜଗନ୍ନାଥଙ୍କ ରଥ ଚାଲିଛି ସୁଭଦ୍ରାଙ୍କ ରଥ ଚାଲିଛି। ଆଉ ବଳଭଦ୍ରଙ୍କ ରଥ ବି ଚାଲିଛି କାମ ଆଉ।
ଆଜ୍ଞା।
ଆଉ କଣ ଆପଣ ଜାଣିବେ କି ଅଧିକ?
ଆଉ ମୁଁ ଜାଣିବାକୁ ହ୍ୟାଲୋ।
ହଁ ବନ୍ଧୁ କୁହ।
ମୁଁ ଜାଣିବାକୁ ଚାହୁଁଛି ଯେ ଆପଣଙ୍କର ଯୋଉ ରଥର ଯୋଉ ଆମର ସବୁ ରଥର କେତେ କେତେଟା ଚକା ଅଛି?
ଓହୋ ଏଇଟା ଜାଣିବେ ତ। ବନ୍ଧୁ ବୁଝିଲେ ନନ୍ଦିଘୋଷ ରଥ ଯିଏ କି ଜଗନ୍ନାଥଙ୍କ ରଥ ରଥ ସେ ହଉଚି ଷୋଳଟି ଚକା ବିଶିଷ୍ଟ।
ଆଜ୍ଞା।
ସବୁଠାରୁ ବଡ ରଥ ଜଗନ୍ନାଥ ରଥ ସିଏ ଆମର ଜଗନ୍ନାଥ କୋଟି ମୌଡମଣି ନା।
ଆଜ୍ଞା।
କାଳିଆ ସାଆନ୍ତ ସେ ତାଙ୍କର ସେଥିପାଇଁ ସବୁଠାରୁ ବଡ ଷୋଳଟା ଚକା। ଆଉ ତାପରେ ରହିଲେ ବଳଭଦ୍ର ଆଉ ତାଙ୍କ ରଥର ନା ତାଳଧ୍ୱଜ। ବୁଝିଲ ବନ୍ଧୁ। ଆଉ ତାପରେ ରହିଲେ ସୁଭଦ୍ରାଙ୍କ ରଥ ଦେବଦଳନ। ନାଁ ଦର୍ପଦଳନ। ତାର ବାରଟି ରଥ ଆଉ କଣ ଜାଣିବେ ତା ବିଷୟରେ?
ବାରଟି ମାନେ ବାରଟି ଚକ।
ହଁ ତାର ଷୋଳଟି ନନ୍ଦୀଘୋଷର ଚଉଦଟା ବଳଭଦ୍ରଙ୍କ ତାଳ ଧ୍ଵଜ। ବାରଟି ଦେବଦଳନ ସୁଭଦ୍ରାଙ୍କର।
ଓ ଆଜ୍ଞା ଆଉ ତାପରେ ବନ୍ଧୁ କୁହନ୍ତୁ ଆପଣଙ୍କର ତ ଅ ଅ ଯାହା ହଉ ଆପଣଙ୍କ ଭାଗ୍ୟ ଟା ଭଲ ମୋର ତ ଡୋରି ଲାଗି ପାରୁନି ଜଗନ୍ନାଥଙ୍କ ପାଖକୁ ଯାଇ ପାରୁନି ଆଉ। ଆ ବନ୍ଧୁ ଆପଣଙ୍କ ଆପଣଙ୍କ ସମ୍ପର୍କରେ ଜଗନ୍ନାଥ ମନ୍ଦିରର କୁ ଉଁ ମାଁ ନନା ଅଛନ୍ତି।
ହଁ ବନ୍ଧୁ ସେଇଭଳିଆ ନନା ଜଣେ ଚିହ୍ନା ହେଇଯାଇଚନ୍ତି। ଏଇଥର ଯୋଉ ଯାଇଥିଲି। ସେ ଆମକୁ ଡା କିଲେ ହେ ଆମକୁ ତାଙ୍କ ଘରୁକୁ ନେଲେ ବୁଲେଇଲେ। ଭୋଗ ଦେଲେ। ପ୍ରସାଦ ଦେଲେ ତାଙ୍କ ଘରେ ଖାଇବା ପାଇଁ।
ଓ ମାନେ ଆପଣଙ୍କୁ ଘରେ ବସେଇଲେ ତାପରେ ଆଣିକି ବ ପୁରୀ ମନ୍ଦିର ଭୋଗ ସବୁ ଦେଲେ ଆପଣଙ୍କୁ।
ହଁ ସିଏ ଆମର ମୋତେ ପୁରା ଭଲସେ ଜାଣିଗଲେ। ମୋ ମାମୁଁଙ୍କର ଭାଇ ହିସାବରେ ହେବେ ତ।
ଆଜ୍ଞା
ମାନେ ସାଙ୍ଗ ହିସାବରେ। ସେ ମାମୁଁଙ୍କ ପୁରା ଭାଇ ଭଳିଆ। ମାନନ୍ତି ମାମୁଙ୍କୁ। ଆଉ ଆପଣ ଗଲେ କେବେ ମତେ ଫୋନ କରିବେ। କହିବେ ମୁଁ ତାଙ୍କୁ ଚିହ୍ନା କରେଇଦେବି ଆପଣଙ୍କୁ। ଆପଣ ଯିବେ ପ୍ରସାଦ ପାଇବେ। ମନ ଖୁସିରେ ଆସିବେ। କିଛି ଲାଇନରେ ରହିବା ଦର କାର ନାଇଁ।
ବନ୍ଧୁ କହିଦେଲେ କଣ ହବ ଡୋରି ଲାଗିଲେ ସିନା ହବ।
ହଁ ବନ୍ଧୁ ଉଁ ଲାଗିବ ଡୋରି। କିଛି ଭାବନି
ଆଜ୍ଞା ଅ ଆପଣ କହିଲେ ତ ଆଉ ସେତିକି ଠିକ୍।
ହଁ ବନ୍ଧୁ।
ଆଉ ବନ୍ଧୁ ଆପଣ ଆସୁନାହାନ୍ତି ଆମ ଘର ଆଡୁ କେତେବେଳେ?
ଆଉ ବନ୍ଧୁ ପୁରୀ ବିଷୟରେ କଣ ଯାଣିବେ କହୁନାହାନ୍ତି ପଚାରନ୍ତୁ।
ପୁରୀ ବିଷୟରେ ଆ ଆ ବନ୍ଧୁ ପୁରୀରେ ଯୋଉ ଜଗନ୍ନାଥ ମନ୍ଦିର ଅଛି। ସେଟି ଆଉ କୋଉ କୋଉ ମନ୍ଦିର ଅଛି? ଭିତରେ ଯା ହେଲେ ବି ଥିବ ନା ଆଉ।
ହଁ ବନ୍ଧୁ ସେଇଟା ତ ମୁଁ ତ କହିବାକୁ ଭୁଲି ଯାଇଚି ଆଉ। ଆଉ ସିଏ ହୋଉ ଚନ୍ତି ହନୁମାନ ଯି ଅଛନ୍ତି। ଲକ୍ଷ୍ମୀ ମା ଅଛନ୍ତି। ଆଉ ସବୁ ଅଲଗା ଅଲଗା ମା ଜୟ ଠାକୁର ଅଛନ୍ତି। ଲକ୍ଷ୍ମୀନାରାୟଣ ଗଣେଶ ଇଏ ସବୁ ଅଛନ୍ତି।
ଭଗବାନ ଅଭୟ ନୃସିଂହ ଅଛନ୍ତି ନା।
ହଁ ନୃସିଂହ ବି ଅଛନ୍ତି।
ଆଜ୍ଞା ଆଉ ତାହେଲେ ବନ୍ଧୁ ଆମର ଜଗନ୍ନାଥ ମନ୍ଦିର ଚାରିପଟ କି କି ଦ୍ୱାର ଅ ମୁଁ ଶୁଣିଥିଲି କା ଠାରୁ ଗୋଟେ ଭୁଲିଗଲିଣି
ହଁ ଚାରିପଟ ପ ପୂର୍ବ ଦ୍ଵାରା ପଶ୍ଚିମ ଦ୍ଵାରା। ଉତ୍ତର ଦକ୍ଷିଣ ଦ୍ଵାର ଚାରିଟା ଦ୍ଵାର ଆଉ ଏଇ ତ।
ଏ ଦ୍ଵାର ଗୁଡାକୁ ଅନ୍ୟ ନାମରେ ବି କଣ କୁହାଯାଏ ପା।
ହଁ ମୁଁ ସେଟାକୁ ଆବଶ୍ୟ ଭୁଲି ଯାଇଚି। କିନ୍ତୁ ତମୁକୁ ଥରେ କଇଥିଲି ବନ୍ଧୁ। ଏବେ ଆଉ ଟିକେ ମନେ ପଡୁନି। ହଁ କୁଅନ୍ତୁନି ବନ୍ଧୁ।
ଅହ୍ ଅଶ୍ବଦ୍ଵାର। ବ୍ୟାଘ୍ର ଦ୍ଵାର। ସିଂହ ଦ୍ଵାର।
ହଁ ସିଂହ ଦ୍ଵାର ତ ପ୍ରଥମ ଦ୍ୱାର ଟା ଆଉ। ଆମେ ଜାଣିଚୁ ସେଟା। କିନ୍ତୁ ଆମେ ତମ ଠାରୁ ଜାଣିଆକୁ ଆଉ ଥରେ ଚାହିଁଲୁ ଆଉ। କାରଣ ଯୋଉଟା ନ ଜାଣିଚନ୍ତି କି ଜାଣିବା କଥା। ଜ ଯଉ ଯୋଉ ବି ଲୋ କହୁ ସେ ବଡ ହଉ କି ସାନ ହଉ ସମତଙ୍କ ଠାରୁ ଜାଣିବା ଦରକାର।
ଆପଣଙ୍କ ଘରଟା ଆପଣଙ୍କ ଘରଟା ପୁରୀ ଜିଲ୍ଲାର ମଝିଆ ମଝି ନା।
ହଁ ପୁରୀ ଠାରୁ ଟିକେ ଦୂରରେ ଆଉ ମାନେ ଦଶ ଲି କିମି ଦୂର ଭଳିଆ ହବ। କି ସେଇ ତା ପ
ଆ ବନ୍ଧୁ ଆପଣ ସିଇ ବିଚି ଯାଇଚନ୍ତି ନା ଯୋଉ ପୁରୀର?
ହଁ ବନ୍ଧୁ ସେଟି ତ ମାନେ ଆତ୍ମସମର୍ପଣ ମାନେ ମନ ଶାନ୍ତି। ସବୁ ଶାନ୍ତି ହେଇଯିବ ମନ ପବିତ୍ର ଥିବ।
ମୁଁ ଦିନେ ଦୂରଦର୍ଶନରେ ଦେଖୁଥିଲି ପୁରୀ ମନ୍ଦିର ଶ୍ରୀ ବିଚ ରେ ଅ ଆଳତି ହଉଥିଲା।
ହଉ ବନ୍ଧୁ ଭଲ ଆଉ।
ମତେ ଭାରି ଖୁସି ଲାଗିଲା ସେ ଯି ଦେଖିକି।
ହଁ ସେଠି ତ ବସିଲେ ପୁରା ମନ ପବିତ୍ର ହେଲା ଭଳିଆ ଲାଗିବ ଆଉ। ଆଉ ମନ୍ଦିର ତ ଗଲେ
ଗୋଟେ ଦୁଃଖ କଥା ଡୋରି ଲାଗି ପାରୁନି ଜଗନ୍ନାଥ ଡାକୁନାହାନ୍ତି କେବେ ଆଉ।
ହଉ କିଛି ନାହିଁ ଭଗବାନ ଡାକିବେ ସର୍ବଭଗବାନ ତୁ ସୁଖୀ ନ। ଭଗବାନଙ୍କର ସମତକୁ ଡାକିବେ ତାଙ୍କ ଭକ୍ତକୁ କିନ୍ତୁ ସମୟ ଆସିଲେ ତୁମ ଡୋରି ଲାଗିନି ସମୟ ଆସିନି ଲାଗିବ। ସେଥିପାଇଁ କିଛି ଭାବନ୍ତୁନି।
ବନ୍ଧୁ
ହଁ ବନ୍ଦୁ କୁହନ୍ତୁ।
ଅ ପ୍ରାୟ ଆଠ ବର୍ଷ ଖଣ୍ଡର ହେଇଗଲାଣି ମୁଁ ଯାଇପାରୁନି କି ଅଭଢା ଟିକେ ଚାଖି ପାରୁନି।
ହଉ କିଛି ନାହିଁ ବନ୍ଧୁ ମୁଁ ନେଇଯିବି ଆଉ ଗଲେ ଆଉ ମାମଁ ଘରକୁ ଆଉ। ତମେ ତ ଆମ ମାମୁଁ ଘର ବାସି ଆଉ ମୁଁ ନେଇଯିବି ଆଉ ତମେ ମୋ ଭାଇ ହିସାବରେ ହବ।
ଆଜ୍ଞା।
ସେଥିରେ କଣ ଅଛି ମୁଁ ନେଇକି ପଳେଇବି ଆଉ ଗଲା ବେଳକୁ ଆଉ। ଏଇ ଗୁଣ୍ଡିଚା ବେଳକୁ ଆଉ।
ଆଉ ଆପଣଙ୍କ ଭ୍ରାତା କେନ ଆଉ ଆପଣଙ୍କ ଭ୍ରାତା ବି ପୁରୀ ମନ୍ଦିରରେ ରୁଅ ରୁହନ୍ତି ନା।
ହଁ ମୋର ସେ ଭାଇ ଭଳିଆ ଜଣେ ହେବେ ସେ ବି ରୁହନ୍ତି। ଆଉ ମୋ ମାମୁଁଙ୍କର ଭାଇ ତ ମୋର ଚିହ୍ନା ହେଇଗଲେ।
ସେ ବ୍ରାହ୍ମଣ ନା ଆଉ କଣ ଚାକିରି କରନ୍ତି।
ନା ସେ ବ୍ରାହ୍ମଣ ନୁଁ ସିଏ ଆମର କରଣ ଇଏ ସେଇଭଳିଆ ଆଉ। ଆଉ ବନ୍ଧୁ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ଦେହ ପାହା ତ ଭଲ ଅଛି।
ଆଉ ବନ୍ଧୁ ଖାଇଥିଲେ ଆଜି କଣ ଖରା ବେଳେ?
ଆଜି ଆମେ ଖାଇଥିଲୁ ଅରୁଆ ଡାଲମା ଆଳୁ ଭର୍ତ୍ତା।
ହୋ ବନ୍ଧୁ ବଢିଆ ଆଉ ଆମର ବି ତ ହେଇଥିଲା ଭାତ। ଡାଲି ଆଉ ଭେଣ୍ଡି ଖଟା ଆଉ ଆମ୍ବ। ଏଇ ସବୁ ଆଉ ବନ୍ଧୁ ଆଉ ଆଉ ବନ୍ଧୁ ବର୍ଷା ତ ଆପଣଙ୍କ ଆଡେ ହଉଛି ନା କେମିତି ହଉଛି?
କିନ୍ତୁ ଆମ ଏଠି ବର୍ଷା ଅତି ମାନେ ଅ ମଧ୍ୟମ ଧରଣରେ ହଉଛି।
ହଉ ବନ୍ଧୁ ଭଲ ଆଉ।
ଆଜ୍ଞା।
ଆଉ ବନ୍ଧୁ ଓରାଲ ଚାଲିଛି ନା।
ଆ ମଧ୍ୟମ ଧରଣର ଆଉ।
ଓହୋ ବନ୍ଧୁ ଆଉଁ ଭଲ ତ ସବୁ ଆଉ କ କଣ ବୁଲାବୁଲି କରିଛନ୍ତି ନା କୁଆଡେ?
ବନ୍ଧୁ ସବୁଆଡେ ବୁଲାବୁଲି କଲେ କଣ ହବ ଭ-ଭଗବାନଙ୍କ ମନ୍ଦିର ଆଉ ସି ବିଚ ଟିକେ ବୁଲି ହବନି ଆଉ।
ହଉ କିଛି ନାଇଁ ବନ୍ଧୁ ଡାକିବେ ଭଗବାନ।
ଆ-ଆପଣ ଟିକେ ସି ବିଚ୍ ଆପଣ ସି ବିଚ୍ ବିଷୟରେ ଟିକେ କୁହନ୍ତୁ।
ଆଉ ସି ବିଚ ବିଷୟରେ କଣ କହିମି ବନ୍ଧୁ? ଆଉ ସେଠି ଗଲେ ତ ପୁରା ଥଣ୍ଡା ପବନ। ତା ସହିତ ସବୁଥିର ମଜା ନେଇପାରିବେ ଆଉ।
ସନ୍ଧ୍ୟା ସମୟରେ ସେଠି ଅତି ଉତ୍ତମ ଧରଣର ମାନେ ପବନ ଦିଏ ବୋଧେ।
ସନ୍ଧ୍ୟା ସମୟରେ ହାଲକା ହାଲକା ପବନ ସହିତ। ପ କିଚିରି ମିଚିରି ସା ଶବ୍ଦ ପକ୍ଷୀଙ୍କର ସିଏ ପୁରା ବଢିଆ।
ଆଉ ସମୁଦ୍ରର ଢେଉଟା ବଢିଆ ଲାଗେନା।
ହଁ ହଁ ସିଏତ ଆହୁରି ଚମତ୍କାର ଆଉ।
ଆଜ୍ଞା। ମୁଁ ଆମ ଘରପାଖ ମଙ୍ଗଳା ମନ୍ଦିର ପାଖରେ ବସିଛି ସେଠି ବି ଗୋଟେ ଜଗନ୍ନା ମନ୍ଦିର ଅଛି ଦର୍ଶନ କରିକି ଆଇଲିି ଜଷ୍ଟ।
ହଉ ବନ୍ଧୁ ବଢିଆ ଆଉ।
ଆଗି
ଆଉ ବନ୍ଧୁ ଦେହ ପା ଭଲ ଅଛି ତ?
ଆଜ୍ଞା ଆ ବନ୍ଧୁ ଆମ ତିିଲୋଚନ ମନ୍ଦିର କୁ କେବେ ଆସୁନାହାନ୍ତି?
ହଁ ବନ୍ଧୁ ଯିବି ଆଉ ନେଇକି ଗଲେ ଯୋଉ ଅଭଢା ଯିବି। ତୁମ ଦ ତୁମ ସହିତ ମିଶିକି ଆସିବି ଆଉ ଦେଖା ଦର୍ଶନ କରିକି ଆପଣଙ୍କୁ ଟିକେ ଆଉ।
ବନ୍ଧୁ ଆମ ପାଇଁ ଅଭଡା ନେଇ ଆସିଥିବେ ଆପଣ ଯଦି ହବ। ଆମେ ଆପଣଙ୍କୁ ପଇସା ଦେଇଦବୁ।
ସେଥିରେ କିଛି ନାହିଁ ବନ୍ଧୁ।
ଆଜ୍ଞା।
ପ୍ରସାଦ ବାଣ୍ଟି ନ ଖାଇ।
ଆଜ୍ଞା।
ବନ୍ଧୁ ବୁଝିଲେ ସେଥିରେ କିଛି ନାହିଁ ଆମେ ଦେଇଦେବୁ ନେଇ।
ବନ୍ଧୁ ଆପଣ ସକାଳୁ କଣ କରନ୍ତି?
ବନ୍ଧୁ ଆମେ ସକାଳୁ ଟିକେ ବୁଲାବୁଲି କରୁ ଟିକେ ବ୍ୟାୟାମ କରୁ। ଦେହର ଯତ୍ନ ନଉ ଏଇସବୁ ଆଉ।
ଆଜ୍ଞା ଘର ଯତ୍ନ ତ ମେନ ମା ଇଏ ଆଉ।
ହଁ ବନ୍ଧୁ କଣ କରିବା?
ଆଜ୍ଞା।
ଆଉ ବନ୍ଧୁ ଭଲତ ସବୁ?
ଆମ ମଙ୍ଗଳା ମନ୍ଦିର ଭିତରେ ବନ୍ଧୁ ବହୁତ ଭିଡ ବାହାରେ ଛିଡା ହେଇଛୁ ଓଦା ହେଇ ଗଲିଣି ପୁରା।
ହଉ ବନ୍ଧୁ ରୁହନ୍ତୁ ଟିକେ ଆଉ ଟିକେ କିଛି ସମୟ କଥା ହେଇଯିବା ତାପରେ ପଳେଇବା ବନ୍ଧୁ ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ ଏତେ କଥା ହେଇକି ମାନେ ମୁଁ ଆଚମ୍ବିତ ହେଇଗଲି ଆପଣ ଏତେ ବର୍ଷ ପରେ ମାନେ ମତେ। ଆ କଣ୍ଟାକ
ମନେ ପକେଇଲେ ହଁ କଣ କରିବା ବନ୍ଧୁ।
ଆଜ୍ଞା।
ବନ୍ଧୁ ବନ୍ଧୁ ଭଲ ଆଉ। ଆଉ ଆପଣଙ୍କୁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଉ ଆପଣଙ୍କ ଦେହ ପା ଠିକ୍ ଅଛି ତ ବନ୍ଧୁ?
ଆଜ୍ଞା।
ଆଉ ବନ୍ଧୁ କଣ କହୁଛନ୍ତି ଆଉ ଘରେ ମା ବାପା ଭଲ ଅଛନ୍ତି ସବୁ?
ଆଜ୍ଞା ଭଲ ଅଛନ୍ତି ତ ଆ ମା ବି କହୁଥିଲେ ଜଗନ୍ନାଥ ମନ୍ଦିର ଟିକେ ବୁଲିବା ପାଇଁ ଆଉ। ଆମେ ତ ଭାଗ୍ୟ ଖରାପ ଆମର।
ହଉ ବନ୍ଧୁ କିଛି ନାହିଁ ହେଇଯିବ ବୁଲାବୁଲି ହେଇଯିବ ସବୁ ଭଲ ଠିକ୍ ଠାକ୍ ହବ। ଆଉ ଜମା ଭାବନ୍ତୁନି ସେକଥା କିଛି।
ଭଗବାନ କହିଥିଲେ କର୍ମ କର ଫଳ ସିଏ ଦେବେ ସେ ନାଗି ମୁଁ କର୍ମ କରୁଚି ଫଳ ଫଳ
ମିଳିବ ଆଉ ବନ୍ଧୁ କିଛି ବି ଭାବନ୍ତୁନି ସବୁ ଠିକ୍ ହେଇଯିବ।
ଆଜ୍ଞା।
ବନ୍ଧୁ କରିଚାଲ କର୍ମ। ଫଳ ମିଳିବା କଥା ମିଳିବ ବୁଝିଲ ବନ୍ଧୁ।
ଆଜ୍ଞା।
ଆଉ ବନ୍ଧୁ ଘରେ ମା ଫା ଭଲ ଅଛନ୍ତି?
ଆଜ୍ଞା।
ଆଉ ବନ୍ଧୁ ବୁଝିଲ ଗୋଟେ ପୁରୀର ମହତ୍ତ୍ୱ। ମତେ ଭଲ ଲାଗିଲା ସେଟିକା ପରିବେଶ।
ଆଜ୍ଞା ସେଠି ବଢ଼ିଆ ପରିବେଶ ଥିବ ଯାହାହେଲେ ଭଗବାନଙ୍କ ଜାଗା ଟା ନା।
ହଁ ବନ୍ଧୁ କଣ କରିବା ଭଲ ଲାଗିବା ଆଉ।
ଆଜ୍ଞା।
ଆଉ ବନ୍ଧୁ ଆମ ଆଡ଼େ କେବେ ଆସନ୍ତୁ ଦର୍ଶନ କରିକି ଯିବେ ମନ୍ଦିର ପୁରୀ ଆଉ।
ବନ୍ଧୁ ଡୋରି ଲାଗିଲେ ସିନା ଯିମି।
ହଉ ବନ୍ଧୁ କିଛି ନାହିଁ ଆସନ୍ତୁ ଆପଣ ଯେବେ ଆସିବେ ସେବେ କିଛି ନାହିଁ ମୁଁ ଆପଣଙ୍କ ପାଇଁ ସବୁବେଳେ ଅଛି। ବନ୍ଧୁ।
ଆଜ୍ଞା
ଆଉ ବନ୍ଧୁ ଆଜି କଣ ସନ୍ଧ୍ୟାବେଳେ ଖିଆ ହେଇଥିଲା ବନ୍ଧୁ?
ବନ୍ଧୁ ସନ୍ଧ୍ୟାବେଳେ ଆମର ଅ ଜଣେ ଯାଇଥିଲେ ଆମର ଭ୍ରାତା ପୁରୀ ସେ ଆଣିକି ଦେଇଥିଲେ ଟିକେ ପ୍ରସାଦ। ଏଇ ଯୋଉ ଗଜା ତାକୁ ମୁଁ ହାଲ ହାଲ୍କା ଟିକେ ପାଇଲି ଯାହା ହଉ ଦେହ ଖରାପ ଅଛି ଆଉ ପାଇପାରୁନି ଯାହାହେଲେ ଭଗବାନଙ୍କ ପ୍ରସାଦ ଟିକେ ପାଇଲି ଆଉ।
ହଉ ବନ୍ଧୁ ଭଲ ଆଉ ଆଉ ସବୁ ତ ଭଲ ଅଛନ୍ତି ଘରେ ଆଉ।
ଆଜ୍ଞା।
ଆଉ କଣ କହୁଛନ୍ତି ବନ୍ଧୁ? ମୁଁ ଯାଏ ଟିକେ ବନ୍ଧୁ ମୋର କାମ ଅଛି ଆଉ ରୁହନ୍ତୁ ଆଉ। ମୁଁ ରଖୁଛି ଆଉ ବନ୍ଧୁ ଆଉ ରହିଲି ବନ୍ଧୁ। ନମସ୍କାର ବନ୍ଧୁ। ଜୟ ଜଗନ୍ନାଥ ବନ୍ଧୁ ଜୟ ମା ବିରଜା ବନ୍ଧୁ।
ଆଜ୍ଞା।